ଆଉ ଏଠି ହାଲୋ।
ଏ ହାଲୋ।
ହଁ ହାଲୋ।
ହାଲୋ ହଁ।
କଅଁ କର୍ଚ?
ହୁଁ ବସିିଚି ବର୍ଷା ହଉଚି ମା ଝିଅ ବସି
ଆ ହା ତମର ଝିଅଟେ କି?
ନା ଆମର ଗୋଟେ ଝିଅ ଖାଲି।
ଆ୍ ଆଁ ହଁ। ଆଉ। ଝିଅ କେତେ ଗର ହେଲାଣି?
ଝିଅକୁ ଏଇଟା ନ ଚାଲିଲା ଏଇ ଜାନୁଆରୀ ଠୁ ନ ଚାଲିଲା ଆ ଠ ପୁରିକି ନ ଚାଲିଲା।
ବର୍ଷ ନା ମାସ ବା?
ନଅ ବର୍ଷ।
ଅ -ହଁ। ଆ ହୁଁ ନ ଓ ହୋ ବାବୁ କଣ କରନ୍ତି?
ବାବୁ ରଙ୍ଗ କାମ କରୁଚନ୍ତି।
ଉଁ-।
କଲର୍ କାମ କରୁଚନ୍ତି।
ଅ ହୋ। ଅ ହୋ ଆଉ
ଆଉ ଶାଶୁ ଶଶୁର ନାହାନ୍ତି। ଶାଶୁ ଶଶୁର ନାହାନ୍ତି ନଣନ୍ଦ ତିନି ଜଣ ବଡ। ତିନି ଭାଇ ଇଏ ମୁଁ ସବା ସାନ ଆଉ ସଭା ବଡ ଦେଢୁସୁର ଯିଏ ସେ ବା ହେଇନାହାନ୍ତି ମଝିଆ ବା ହେଇଚନ୍ତି ତାଙ୍କର ପୁଅ ଦିଟା
ଅ ହ।
ଆଉ -ଆଉ ମୁଁ ସଭା ସାନ ସେ ତିନି ନଣନ୍ଦ ଯାକ ବା ହେଇସା ସନ୍ତି ବଡ ନଣନ୍ଦ ଯିଏ ସେ ଏକ୍ସପାଟ କରି ଯାଇଚନ୍ତି ଆଉ।
ଅ ହ।
ବଡ ମା ଙ୍କର ପୁଅ ଝିଅ ତିନି ଟା। ମଝିଆଣୀ ନଣନ୍ଦଙ୍କର ପୁଅ ଝିଅ ଦିଟା। ଆଉ ସାନ ନଣନ୍ଦଙ୍କର ପୁଅ ଝିଅ ତିନ୍ ଟା।
ମୁଁ ବି ସେଇଆ ମୁଁ ବି ସେଇ ସାନ ଆମର ଚାରି ନଣନ୍ଦ ଚାରିଟା ପିଇଶି ଶାଶୁ ଆଉ ଆମେ ଆମର ଦେଡ୍ ଶୁର ଜଣେ ଆଉ। ମୁଁ ତ ଚାରି ନଣନ୍ଦରୁ ନଣନ୍ଦ ଜଣେ ଅଛନ୍ତି କିନ୍ତୁ ନଣଦେ ଦି ଜଣ ଚାଲି ଯାଇଚନ୍ତି।
ଓ ହ।
ସଭା ବଡ- ବଡ ତା ତଳ ସେ ଚାଲି ଯାଇଚନ୍ତି ଆଉ ଅ- ସାନ ଦି ନଣଦେଇ ଅଛନ୍ତି। ଆମର ବି ବଡ ଆମର ସେ ଜା ଦେଢ଼ ସୁର ତାଙ୍କର ଝିଅ ଦିଜଣ। ପୁଅ ନାତି ନାତୁଣୀ ସବୁ ହେଲେଣି। ମୁଁ ସାନ ଆମେ ଦି ଭାଇ ସିଏ ବଡ ମୁଁ ସାନ ଆଉ। ଆ ମୋର- ମୋର ଉଁ- ଉଁ। ଛୁଆ ତିନି ଜଣ ପୁ- ମୋର ବଡ ବଡ ହେଲେଣି ପୁଅ ଟା ପ୍ଲସ ଥ୍ରୀ ପଢ଼ି ସାରିଲାଣି ବଡ ଝିଅ ଟା ପ୍ଲସ୍ ଟୁ ପଢ଼ା ସଇଲାଣି। ତାର ପଚାରିକି ତାର ପ୍ଲସ୍ ଥ୍ରୀ କି ତାର ଡିପ୍ଲୋମା ଫିପ୍ଲୋମା କଣ କରିବ। ଆଉ ସାନ ଝିଅଟାର ପ୍ଲସ ଟୁ ଏଟା ସେକେଣ୍ଡୟିର ଆଉ। ହୁଁ।
ସବୁ କଲେଜେ ଗଲେଣି ତିନି ଟା ଯାକ।
ହୁଁ- ହୁଁ ପୁଅର ପ୍ଲସ୍ ଥ୍ରୀ ସଇଲା ଏଇ ବର୍ଷ।
କଣ୍ କରୁଚନ୍ତି ଭାଇ?
ହଁ ଏଇ ଦୋକାନ କରିଚନ୍ତି।
ଯଉ ରାସନ ଦୋକାନ?
ଆଁ।
କହିଲି ରାସନ୍ ଦୋକାନ?
ହଁ।
ଅ ହଁ।
ହଁ ଆସନ ପାଖେ ଆଣ ତା ସହିତ ପୂଜା ସାମ
ଉଁ ଭେରାଇଟି ଆଉ?
ହଁ ଭେରାଇଟି।
ଆଉ କଣ କଅ
ଆଉ ଆଜି କଣ ରୋଷେଇ କରିଥିଲ ବା?
ରୋଷେଇ ଦିନରେ ହୋଇଥିଲା ଡ଼ାଲମା କରିଥିଲି ଆଉ ଚିକେନ ଆଣି ଥିଲେ ଯେ କଷା କରିଦେଇଥିଲି ଆଉ ତାପରେ ଆ ଆଳୁ ସିଜେଇ ଦେଇଥିଲି ବାଇଗଣ ଆମର ତ ପ୍ରତିିବକ୍ତରେ ଦଳା ଦୁଳି ଟି ଟିକେ ହେଲେ ଭଲ। ବାଇଗଣ ଟମାଟ ଆଳୁ ସବୁ ବଡି ଇମି ପକେଇକିନା ଦଳାଦୁଳି କ ଥିଲୁ ଆମ୍ବ
ଆଉ ଖାଇଥିଲୁ ଆଉ ଏଇନିକା ହେଇ ଅଛି ଚିକେନ ଅଛି ଦି ଖଣ୍ଡ ଆ ଆଉ ଡାଲମା ଅଛି ରୁଟି ହବ ଆଉ।
ହଁ।
ଆ ତିନି ଜଣ ମଣିଷ କଣ ଖାଇବା ଯାଇତାଇ କିନା ଯୋଡେ ଖାଇଦେଲେ ହେଲା ତିନି ଜଣ ମଣିଷ ଆଉ।
ହଁ।
ଆମର ଏଠି ଭିନେ ହେଇ ଯାଇଚୁ ଅଲଗା ଅଲଗା ରହୁଛୁ ଆଉ। ମୋ ବାହାଘର ପୂର୍ବରୁ ମୋ ଶାଶୁ ଶଶୁର ନଷ୍ଟ ହେଇଯାଇ ଥିଲେ। ମୁଁ ବାହା ହେଇକି ଆଇଲା ବେଳକୁ ନଥିଲେ ମୋ ଶାଶୁ ଶଶୁର ମୋ ଦଶ ବର୍ଷ ହେଇଗଲା ବାହାଘର।
ହଁ।
ମୋ ଶାଶୁ ଶଶୁର ନ ଥିଲେ। ଯାଇଥିଲେ ମୋ ବାହାଘର ପୂର୍ବରୁ ଆଉ ମୋ ଶାଶୁ ଆଗ ମ ନଷ୍ଟ ହେଇଥିଲେ। ତାପରେ ମୋ ଶଶୁର ନଷ୍ଟ ହେଲେ ମୋ ବା ମୋ ଶଶୁର ନଷ୍ଟ ହେବା ବର୍ଷେ ପରେ ମୋ ବାହାଘର ହେଲା ଆଉ।
ହୁଁ ହୁଁ। ମୋର ବି ସେଇଏ ମୋର ଅ ଯୋଉ କନ୍ତି ଶ୍ୱଶୁର ଙ୍କୁ ଦେଖିନି ଶାଶୁ ‌ ହଁ ଥିଲେ ଯେ କିନ୍ତୁ ସିଏ ନଥିଲା ଭଳିଆ।
ଓ ହୋ।
ସିଏ ପାରା ଲିସିସି ହେଇକି ପଡ଼ିଲେ ତ।
ଉଁ ହୁଁ।
ଉଁ ଯଉ କନ୍ତି ତାକୁ ଆଉ ଟେକା ଉଠା କରିବାକୁ ତ ଇଏ ହେଲା। ଆଉ ସେ ସିଏ ହଉଛି ଏତେ ଆଉ କିଛି କାମ କର
ହୁଁ।
କରନ୍ତିନି ଖାଲି ଆଉ।
ମତେ ଆଗ ମ ତମ ବାପା ଙ୍କର ତମେ କେତେ ଭଉଣୀ? ଏ ତମ ବାପ ଘରେ ତମେ କେତେ ଭଉଣୀ?
ମୁଁ ଏକା।
ଭାଇ?
ମୁଁ ଏକା ମୋ ଭାଇ ଅଛନ୍ତି ଦି ଜଣ।
ଉଁ।
କେ ଆମେ ଭାଇ ତିରି ଜଣ।
ଓ ସାନ ନା ବଡ।
ମୁଁ ସଭା ବଡ।
ଓ ହ ତମ ତଳେ ତିନି ଭାଇ। ତମେ ସେ ଭାଇହରୀଙ୍କର ବାହାଘର କରି ସାରିଛ।
ହଁ ହଁ ସମସ୍ତେ ତିନି ଜଣ ବାହା ହେଇ ସାରିଥିଲେ ତାଙ୍କର ପିଲା ପିଲି ହେଲେଣି ବଡର ଦିଟା ଆ ପିଲା ସାନର ଓ ମୋଝିଆର ଦିଟା ପିଲା। ବଡ଼ର ଝିଅଟେ ପୁଅଟେ ମଝିଆ ର ହଉଚି ଝିଅ ଦିଟା ସାନର ଝିଅ ଗୋଟେ।
ହଁ ହଁ ମୋ ବାପା ମା ମୋର ବି ଝିଅ ଗୋଟେ ସେଠି ରହୁଛି।
ହଁ ହଁ ମାମୁଁ ଘରେ ରହିକି ପଡୁଚନ୍ତି।
ସେ ଦେଢ ବର୍ଷର ଏଇ ଆମର ଛୋଟ ଛୁଆ ତିନ୍ ତିନିଟା ହେଇଗଲେ ନା ତାପରେ ଯୋଉ କଣ ତି ଇଏ କରିକି ଉ ଛୋ ଶାଶୁ ପଡିଲେ ଆଉ ଟିକେ ଅସୁବିଧା ହେଲା ବୋଲି ଯଉ ମା କହିଲା ଝିଅ ଟାକୁ ନହେଲେ ଛାଡ଼ିଦେ ଏଇଠି ସିଏ ତାର ଦେଢ ବର୍ଷ ଦିନରୁ ସେଇଠି ଅଛି। ସେଠି ଅଛି ତ ଆସିକି ଆସିକି ପ୍ଲସ ଟୁ ସଇଲାଣି ସିଏ ବି ତାଙ୍କର ବି ବାହାଘର ସାହାଘର କରିବେ। ତାଙ୍କର ସବୁ ଛୋଟ ଛୋଟ ଛୁଆ ନା
ହୁଁ।
ହଁ ଏଇଆ ମୋ ବଡ ଭାଇ ଯିଏ ସେ ତାର ବା ଶା କରିବ ମୋ ବାପ
ହୁଁ ହଁ।
ହୁଁ। ସେଇଆ ଆଉ ଏମିତି କହିିବାକୁ ଗଲେ ବି ଝିଅ ବୋଲି ମୁ ଜାଣିଛି ଗୋଟିଏ ମୋ ପିଇସୀ ଘର ଝିଅ ନାହିଁ। ମାଉସୀ ଘର ଝିଅ ନାହିଁ ମାମୁଁ ଘର ଝିଅ ନାହିଁ। ଖାଲି ବଡ ପିଇସି ର ଗୋଟେ ଝିଅ। ଆଉ ସାନ ପିସିର ତିନିଟା ବି ପିସ୍ ସାନ ପିସିର ଦିଇଟା ଝିଅ। ଏତିକି ମାନେ ମାମୁଁ ଘର ମାଉଁସୀ ଘର ଝିଅ ନାହାଁନ୍ତି।
ଓହ।
ବାକି ସାନ ପିଇସାର ବି ଝିଅ ଝିଅ ନାହିଁ। ହଁ।
ହୁଁ ହୁଁ।
ହଁ ସମସ୍ତେ ବି ଖୋଜା ଲୋଡା କରନ୍ତି।
ହଁ। ଜଏଣ୍ଟ ଫେମିଲି ଆଉ ମୁଁ କହିଲି ଜଏଣ୍ଟ ଫେମିଲି ଆଉ।
ଆ ଜଏଣ୍ଟ ଫ୍ୟାମିଲ ଆଉ ପିଉସୀ ଘର ଫ୍ୟାମିଲି କି ସେଟା। ହଁଛ କିନ୍ତୁ ସବୁ ଉ ମ
ହଁ ହଁ ଖୋଜାଲୋଡା କରନ୍ତି ଆଉ। ଏଇତ ହେଇ ଯେଇ ରଜରେ ତ ଗୋଟେ ଭାଇ ଯେ ସେ ମଝିଆ ପିଉସୀ ର ବଡ ପୁଅ ଟା ଚାଲିଗଲା ସେ ଟିକେ ମନ ଦୁଃଖ ହେଲା। ଆକ୍ସିଡେଣ୍ଟ୍ରରେ ସ୍ପଟ୍ ଡେଡ୍ କଲା। ହଁ ଏଇ ବର୍ଷ ବା ସ୍ପଟ୍ ଡେଡ୍ ପୁରା ମାନେ ଏସିଡେଣ୍ଟରେ।
ହୁଁ ହୁ।
ସେ ବି ବାହା ହେଇଛି ତା ପୁଅ ଟା ବି ପ୍ଲସ ଟୁ ପଢି ସାରିଛି ଝିଅ ଟା ବି ଉଁ ହୋଉଚି ଏ ନାଇନ୍ କ୍ଲାସ୍ ପଢୁଛି କଣ କରିବ।
ହୁଁ।
ଆଉ ଦୋଇବ କେତେବେଳେ?
କେତବେଳେ କିଏ କହିପାରିବ କେତେବେଳେ କଣ ହବ।
ହଁ ଆଉ-ଉ-ଉ-ଉ ଯିଏ-ଏ-ଏ
ତାଙ୍କର ଗୋଟେ ପୁଅ।
ଆଁ।
ଖାଲି ଗୋଟେ ପୁଅ।
ମୋର?
ନାଇ ତାଙ୍କର ତମର ଯୋଉ ଭାଇ ଏକ୍ସପାରି କଲେ।
ନା ତାଙ୍କର-ଅ-ଅ-ଅ ଅ ପୁଅଟେ ଝିଅଟେ। ଝିଅ ଟା ହଉଛି ନାଇନ୍ କ ନବମ କ୍ଳାସ ରେ ପଢୁଛି ଆଉ-ଉ-ଉ-ଉ ଆ-ଆ-ଆ ଉ ପୁଅଟା ପ୍ଲସ୍ ଟୁ ପରୀକ୍ଷା ଦେଇସାରିଛି ଆଉ।
ଛୁଆ ମାନେ ବଡ ବଡ ହେଇଯାଇଛନ୍ତି ଆଉ।
ର ବଡ ପରିବାର ମାନେ-ଏ-ଏ-ଏ ବନ୍ଧୁ ବାନ୍ଧବ ନେଇକି ମାନେ ବଡ ଇଏ ଆଉ ତମର ଯେତେବେଳେ ଯୋଉ ଭଲ ମନ୍ଦ କାମ ହଉଥିବ ପୁରା ଗହଳି ତ ଜୋର ହଉଥିବ ଆଉ।
ହଁ।
ମାଉସୀ, ମାଉସା, ମାଉସୀ, ପିଇସି-ଇ-ଇ-ଇ, ମାମୁଁ। ପୁଣି ଏଥିରେ ସବୁ ପୁଣି ବାପଘର ସବୁ ମାନେ ଏକାଠି ହେଲା ଆଳୁ କୋଉଁ ଗୋଟେ ମାନେ ଇଏ ଗାଁ ଆଉ।
ହଁ ଆମ ଶାଶୁ ଘରେ ବି ଆମର ବହୁତୁ ଲୋକ ହେଲା। ମାନେ ମୋ ଶ୍ୱଶୁର ହେରିକା ସିଏ ହେଲେ ସାତ ମାନେ ଗୋସେଇ ଶୂଶୁର ହେଲେ ପାଞ୍ଚ ଭାଈ। ତାକୁ ମାନେ ଆମ ସେଇ ଭାଇ ହେରି ତାଙ୍କୁ ବ ସେ ଶ୍ୱଶୁରଙ୍କ ପୁଅ ହେରିକା ହେଲେ ସାତ ଭାଇ ତାଙ୍କର ପୁଅ ସବୁ ସେମିତି ସାତ ଆଠ ଜଣ। ଆମର ପିଇସିି ଶାଶୁ ଯେତେବେଳେ ଏକାଠି ହଉ ମାନେ ସବୁ ଏଣେ ତେଣେ ଅଛନ୍ତି। ହେଲା ଆମେ ବି ଗାଁରୁ ଆସିକି ଏଠି ଯୋଉଠି-ଇ-ଇ ବିଜନେସ ଚାଲିବ ସେ ଠି ରହିବୁନା ନା ନାଇଁ ଆଉ ରହିଛୁ। ଆଉ ସିଏ ପୁଣି ଆଉ ଅଲଗା ଭାଇ ଭଗାରି ଯାଇଛନ୍ତି। ଗୋଟେ କାମ ହେଇ ଅଶଠି ବଷଠି କାମ ହେଲେ-ଏ-ଏ। କି କୋଉ କାମ କଲେ ସବୁ ଆସିବାକୁ ପଡୁଛି। ଆସିକି ଏକାଠି ହେଲେ ଗୁ୍ଡାଏ ମାନେ ତାଙ୍କର ଆମର ନାତି ଅଣନାତି ପତରୁ ବି ହେଲେଣି। ହୁଁ ଆମର ବି ବଡ ଫ୍ୟାମିଲି ମୋ ଶାଶୁର ଚାରିଟା ନଣନ୍ଦ, ମୋର ଚାରିଟା ନଣନ୍ଦ, ଭଣଜା, ଭାଣିଜି। ସବୁ ହେଲା ବେଳକୁ ଗୋଟେ ହେ
ହୁଁ ହୁଁ।
ତାଙ୍କୁ ତ ଘରେ ରାନ୍ଧେ ବାଡେ ଖାଇବାକୁ ରୋଷେଇଆ ନ କଲେ ରାନ୍ଧେ ବାଡେ ଖାଇବାକୁ ଦଉ ଦଉ ତଥାପି କିଏ ରାଗ ରଷା କରିଦେଇଥିବେ ତା ଭିତରେ। ଓ ହ। ରାଗ ଋଷା କରିଦଉଛନ୍ତି।
ହୁଁ ହୁଁ। ଯିବାର ବଡ ଇଏ ହେଲେ ତ ସେଇଭଳିଆ ଆଉ।
ହଁ ପରିବାର ବଡ ହେଲା ଆମର ବଡ କହିବ ମାନେ ଆମର ବି ଆମ ଅ-ଅ ପିଇସି ଶାଶୁଙ୍କ ନାତି ନାତୁଣୀ ବାହାଘରେ ସବୁ ଖୋଜା ଲୋଡ଼ା। ଆ ଖୋଜା ଲୋଡା ଯିବୁ ମାନେ ଆଉ ଖାଲି ଯିବୁ କେହି ନାହାନ୍ତି ମାନେ ପିଇ ସେ ପିଇସ ଶ୍ୱଶୁର କେହି ନାହାନ୍ତି କିନ୍ତୁ ଖୋଜା ଲଡା ଏବେ ବି ହଉଛନ୍ତି। ଆମ ପିଲାଙ୍କ ଅମଳ ସେମାନେେ ଖୋଜିବେ ଚିହ୍ନି ନାହାନ୍ତି ତ କାହାକୁ ଖୋଜିବେ କଣ? ଏଇ ୟା ଆଉ। ହଉ ତାହେଲେ ମୁଁ ରଖୁଛି ଆଁ? ହଁ